ହଁ
ନ ବୁଲିଲୁ
ଖରା କମିଗଲାଣି ବୋଲି ବୁଲିଲୁଣି।
ହଁ ଖରା କମିଗଲାଣି ଆଉ ଘରେ ରହି କଣ ବୁଲୁଛୁ ଆଉ
ହହୁଁ ବର୍ଷା ତ ପୁରା ଉଠେଇଥିଲା ପୁଣି ଖରା ହେଇଗଲାଣି ଆଉ
ହଁ ବର୍ଷ କା ହୁଅନ୍ତା ଯଦି ଟିକେ ଭଲ ହୁଅନ୍ତା। ହଉନି ତ ଗରମ ଯାହା ହଉଛି ଆଜି ବି ହାତ ବାହାରି ନହେଲେ ଭଲ। ହଁ ଆଉ ତମର ହାଟ କରିକି ଆସିାରିଲଣି।
ନା ଆମର ଜାଇନାହାନ୍ତି ଯିବେ।
ଓ ହୋ ହାଟ ବେଳେ ବି ଯିବେ। ଓହୋ ଆଉ ଯୋଉ ଖାଇସାରିଲ।
ହଁ ଖାଇ ସାରିକି କାମ ସରିଲାଣି।
ସବୁ କାମୁ ସାରି ସାରିଲଣି ନା।
ହୁଁ କାମ ସବୁ ସରିଲାଣି।
ହଁ ଆଉ ଯୋ
ଦିହ ପା ଭଲ।
ହଁ।
ଭଲ ଅଛି ଆମର ଝିଅର ଟିକେ କାସ ହଉଛି।
ମୁଁ ଟିକେ ମୁଁ କଥା ହେଇକା ଘରକୁ ଯାଉଛି କଥା ହଉଛି।
ହଁ ହଁ। ତମର କିଏ ବନ୍ଧୁ ଆସିଲେଣି କି?
ହଁ ମୋ କଷ୍ଟମ୍ବର।
ଓହୋ।
ହଁ। ଆଉ କିଏ ଲୋ।
ସେଟା କିିଏ କହନି। ଓ ଇଏ ଯଉ ପ୍ରିଆ। ମୁଁ କହୁଚି ଏଇ ଛୁଆଟା ବଡ। କିଏ ଆଉ।
ହେଇଲ ଅନୁ ଭାଇ ନୁହ ନା ତାଙ୍କ ବଡ ଭାଇ ତାଙ୍କ ହୁଁ ଝିଅ। ହଁ।
ତା ନା ବି ପ୍ରିୟାନ୍ସୀ।
ଭଳ ଆଉ।
ସିଏ ଯୋଉ ରୁହନ୍ତିନି ନା କଲିକତାରେ ନା ଯୋଉ ଦିଲ୍ଲୀରେ ରୁହନ୍ତି ସିଏ ହଁ। ସେ ଦିଲ୍ଲୀରେ ରୁହନ୍ତି ସେ ଆଇଛନ୍ତି ବୋଧେ ରଜ ପାଇଁ। ହଁ।
ଟ ବଜା ଇଏ ଗଲ ବିବେକାନନ୍ଦ।
ଉଁ ହୁଁ।
ସିଅ କହୁଥିଲା କଣ ତମ ମାନେ ଆମ ଏପଟରେ ମୁଁ ଏକାଟିଆ ରହିପାରିବି। ତମ ସେପଟେ ଟିକେ ରୁହନି।
ହଁ ଠିକ୍।
ଏଇଭଳିଆ ପ୍ରିଣ୍ଟ ଗୁଡା ହଁ ଏଇଟା ପା ବ୍ଲାଉଜ୍ ପିସ୍। ଦ ପାଣି ଗଛ
ବ୍ଲାଉଜ ପିସ୍ ଟା କାଟିି ଦେ। ବ୍ଲାଉଜ୍ ଆଣିକି ପଛି ଏଇ ହଁ ବା।
ସେଇ ଜାମା ଓଦା ହବନା ଚାଲେ। ଜାମା ବାଲି ହବ। ଜାମା
କିଛି ଜିନିଷ ଠିକ ହବନି। ଚ୍ର ହଁ ହଁ ତା ପଲିସ ଏଇଭଳିଆଛି ଅଛି ସେ ସୋର କ ଏଇ କପଡ଼ା ଅସ୍ତ୍ର କୁଆଡେ ଗଲା ସେଇଟା ଯୋଉ ହୁଁ ସୁତାରୁ ପଲିଷ୍ଟର ମୁଁ ଜାଣିନଥିଲି ସେ ସାଇଟ ରେ ଥିବ। ଅସ୍ତ୍ର ଯିବନ ଆଣିବା ପାଇଁ ଯ ଆଣିବା ପାଇଁ ଏପଟେ ନର୍ମାଲ ଅସ୍ତ୍ର ସେପଟେ ଭଲ ଅସ୍ତ୍ର ଥିବ ଏଇ ଯୋଉ ମଝିରେ ଯଉ ଇଏ ଥିବ ସେଇଟା। କଟନ ବ୍ଲାଉଜ ଆଣିବି ବୋଲି ଥୁଆ ହବ ଏଇ ଯାକ ହବ ନା କଲର ଫେଡ ହବ। ପଲିଷ୍ଟରରୁ ଏ କଲର ଯିବନି ନା ଡିସ କଲର ଦେଖା ହବ ହଁ ହଁ। ଏଉ ଆମ ଫ୍ରକ୍ ବି ଅଛି ଶାଢ଼ୀ। ସେ ଯଉ ବୁଝା ବୁଝି କରୁଛି ସେଇ କହିଲା ଯଉ ପଲିଷ୍ଟର ପେଣ୍ଟ କପଡା ମିଳୁଛି ସେ କପଡା ଆଣିକି କରିଦେଲେ କଲର ବି ଯିବନି ନାଁ ଯାକ ବି ହବନି ସେ କପଡା ସେ ବିନା ବିନା ଅସ୍ତ୍ରରରେ ବି ମୁଁ ଯୋଉ ଯାଇ ନେଇକି ଦିଟା କପଡା ନେଇି ହେଲା।
ହ୍ୟାଲୋ।
ହଁ ରୁହ ଟିକେ ରୁହ। ତୁ ତ ଜାଣି ପାରିବୁନି ତୁ ମତେ ପୁଣି ଫୋଟୋ ପଠେଇବୁ ଆଗକୁ ଅଛି ଭଲ। କତେ ଅଛି ଦଉନ। ଆଉ ଗୋଟେ ଅଛି ଧଳା। ପଲିଷ୍ଠର ଯୋଉରା ଭଲ ହବୁ
ମୋଟା ହେଲେ ମୁଁ ତ ଅସ୍ତ୍ର ପକେଇବିନି।
ଡାଉନୁ ଯିବୁ ଯା।
ହଁ ହୁଁ। ହୁଁ ହଁ ଚୁ ଚ ଲାଷ୍ଟ ରଜ ଦିନ ଚାରଟା ବେଳକୁ କେଉନୁ ନହେଲେ ନେଇଯିବ। ତମେ ଆସିିବନି ନା। ହୋଉ। କଣ କୋହୁନ।
ହାଲୋ କୋହୁନ କୁ କୁଅ କଣ କହୁ କୁଅ।
ହୁଁ।
କଣ କି ହବ?
ଏଇ ଯୋଉ କଣ କୁହନି ଗୋଟେ ସ୍କୁଲ ଶାଢୀରି ସେଇ ବ୍ଲାଉଜ। ହଁ। ନା ନା। ସେ ଜଣେ ଏଇ ଯୋଉ ବିବେକାନନ୍ଦ ନା ରହିବେ ସେଇ ବ୍ଲାଉଜ ହୁଁ।
ହଁ।
ରଦ କାମକୁ ଇଏ ଏଇ ଶାଢୀ ହଁ ରଜ କ ପରେତ ସ୍କୁଲ ସବୁ ଖୋଲିବ ଆଉ।
ରଜ ଲା ସଜ ପରଦିନ ତ।
ନେବେ।
ସେ ଆଉ ବସୁମତୀ ଗାଧୁଆ ଦିନ ବା ସ୍କୁଲ ଖୋଲି ଲା ନା କଣ? ମାନେ ଯୋଉ ରଜ ସରିବ ଚଉଦ ପନ୍ଦର ଷୋହଳ ସତର ତାରିଖରେ ସ୍କୁଲ ଖୋଲିବ। ଟିକେ ଲଙ୍ଗ କରି ଏତେ ବି ନୁହଁ ନର୍ମାଲ ଆମ ବରବାଲ ବ୍ଲାଉସୁ ଟା ଏତିକି ରେ ପଡିବ ଏତିକି ରେ ପଡିବ। ତା ଠୁ ଗୋଟେ ଯୁଆର ବୋ
ତାଇ କଣ ଏତେ ଟକି ଦର କାନ୍ଦ ନାଁ ଏପଟେ।
ହଁ।
ହଉ ତମ ଝିଅ କୁଆଡେ ପଳେଇଲାଣି କି?
ଥିଲା ଆ
ହଁ ହଁ।
ହୁଁ।
ହଉ ଆଉ କଣ କୁଅ।
ଆଉ କଣ ତୋର କାଲି ଜନ୍ମଦିନ କଣ କରିବୁ କୁଆଡେ ଯିବୁ।
ହୁଁ ସେ ହଛି ଏତିକି ନା। ସେନା ହେଲୁ ପୁରା ନୁହ। ଏତିକି ତମ ହଁ ମାନେ କହୁ ଏଇ ସିଧାର ଏ କଟା ଇଏ ସିଧାରେ। ମାନେ ଏଇ ଯୋଉ ଗଣ୍ଠି ସିଧା ରହିବ। ତମେ କୋହୁନା କେତିକି ହାତଟା। ମାନେ ଏ ରହିଥ ଏ ଏଇ ଚିଧାରୁ। ଯଦିଆ ହ। ସେଇଟା ସେ ସିଲେଇ କଲେ ହେଇଯିବ ନୀ କି ଟିକେ ହୁଁ ହୁଁ। ଆଉ କଣ କହୁନ।
ହଁ। କଟଣ
ଡାକିଲ।
ନା ଯାଇଛି କୁଆଡ଼େ କିଣା କିଣି କରିବାକୁ।
ହଁ। ସାଙ୍ଗରୁ କୁଣିଆ ହେଇଛନ୍ତି ତ ସ ଯାଇ ଗୋଲ କରିବୁ ଟିକେ ଅଧିକ ବି ଇଏ ନୁହନ୍ତି। ନାଁ କେଉ ଉପରକୁ କରିବ। ମାନେ ଉପରୁ ବେ ବେଶୀ ଉପରୁ ନୁହଁ। ଏଇ ଯୋ ଡ୍ରେସ ଦେଖିକି। ଏତିକି ଏତିକି ଆଁ ହଁ ହେଲା ଏ ଦି କରି ଏମିତି ରାଉଣ୍ଡ କରି ଦେବୁ ଅସ୍ତ୍ର ବାଲା କରିବୁ ମାନେ କଟନ ଅସ୍ତ୍ର ପକେଇବୁ ମାନେ ସେ ଜାତୀୟବ ଯାହ ମୁଁ ଅସ୍ତ୍ର ପକେଇବି। ଭଲ ଅସ୍ତ୍ର ଗୋଟେ ନ ଭଲ କ କପଡ଼ା ଗୋଟେ ନେଇ ବ୍ଲୁ କଲର ଟା ବ୍ଲୁ କଲର ଏଇଟା ମିସେଇକି ଆଣିବି ତମର ତ ଏଇଟା କିଛି ଦରକାର ନାହିଁ ମୁଁ କଣ କରିବି ସେ ବ୍ଲାଉଜ ବି ହବନି ମାନେ କରିକି ହଁ ଲୋ ନହଲେ ମୁଣିି ହ ଆଇ ହଁ ଛି ଆଉ ଟିକେ ଯାଇ ହବନିମେ ଟିକେ କାଲି ଗଲୁଣି କହାକୁ ନ କଲୁ
କଉଠି
କାୁ ଆଜି ଆଇକି କଟକରୁ ମୁଁ ବହୁତ ଦେହ ସିରିଏସ୍ ମୁ ଆମ୍ବ ଗୁଡା ଆମେ ଦଉନୁ ରାତିରେ ଆମ୍ବ ଖାଇାଇ ସକାଳୁ ଚାରିଶହ ପଁଚାଳିଶ ହେଲା ଡବେ ମେ ରଖିବା ପାଇଁମେଟକ ଅଠବେ ଖାଇବା ପରଟା